ଶୁଭା ଯାଉଛି।
ଆଉ କଣ କରୁଚୁ?
ମୁଁ ଏଇଠି ବସିଛି ଆଉ । ଆଉ ତମେ କ କରୁଛ । ଖାଇବା ଆମର କିଛି ଖାଇବା ଆମର କିଛି ନାହିଁ ମ
କାଇ ହଷ୍ଟେଲରେ ଖାଇବାକୁ ଦେଇନାହାନ୍ତି କି?
ନାଇଁ ମା ଦଉନାହାନ୍ତି ବା। ଆମେ ନିଜରୁ ଆରେଞ୍ଜ କରି ଖାଉଛୁ ।
ଆଉ କେଠୁ ଦେଵେ?
କିଛି କହୁ ନାହାନ୍ତି
ଆଉ ତମେ ତ ଏବେ ଏକ୍ଷମ୍ ଜୟେ ରହିବ ତା ପରେ ତ ପଳେଇବ ବୋଧେ ଗାଁ ଘରକୁ ଆଉ ଥରେ?
ହଁ ଏଇ ପାଞ୍ଚ ଦଶ ଦିନ ପଳେଇବୁ ଆଉ।
ହଁ। ଆଉ ପରୀକ୍ଷା ପାଇଁ ସବୁ ହେଇଗଲାଣି?
ତମ ଭଳିଆ କାଇଁ। ମୁଁ ତ ବହି ଖୋଲିନି ଏବେ ଯାଁଏ।
ହଁ ଖାଲି ମିଛ କଥା
ତରେ କାଲି ପୁଣି ରୁଟିନ ଚେଞ୍ଜ ହଲା ଦେଖିଲ ନା?
ହଁ।
ହ ଆମେ ବ ମୁଁ ବସିଥିଲି।
ହଁ ତାହେଲେ ତମେ ସବୁ ଏମ ଡି ସି ଜ୍ଞୁଅରଟି ଏଟା ସବୁ ସାରି ଦେଇ ଥିବ ତ?
ନାଇଁ ମ ମୁଁ ତ ତା ଗୋଟେ ଦିନ ଆଗରୁ ପଢିବି ।
ଆଉ ମେଥ କେତେ କଣ ସଇଲାଣି?
ନାଇଁ ଭଉଣୀ କିଛି ହେଇନି ଲ।
ଫେମିନା ପଡ଼ୁଛି ନା।
ସେ ତ ଟପର ସେ ପଡିବନି ନା କଣ? ତମେ ଦିଟା ଯ ଟପର ଦିଟା ଯା ଡ଼ାଉ ପଢୁଥିବ ଲୁଚାଇ ଲୁଚାଇ। ଏମିନା ତ ଆମକୁ ଦେଖେଇକି ପଢୁନି। ତମେ ବି ଆମକୁ ବତଉନ ପଡୁଛ? ହଉ ତମେ, ହୁଁ ହୁଁ। ଆଉ ଏଇଥିରୁ କେତେ କମେଇଲଣି?
ମି ମିଶରେ ପଚାରୁନି ଏଇଥିରେ
ଏଥିରେ ପହଚାରିବେନି?
ନା ନା।
ଆଚ୍ଛା।
ଆଉ କଣ କରୁଚ କହିଲ ମତେ ଟିକେ?
କଣ କରିବି ଏଇ ଫ୍ୟାମିଲିଟେ ଗୋଟେ ଉଦ୍ଧାହରଣ ହେଇକି ବିସ୍କୁଟଟେ ଖାଉଚି ବାଲକୋନିରେ।
ଓହୋ। ଆଉ ଦେହ ଭାର ଠିକ ଠାକ ଅଛି?
ହଁ। ସବୁ ଠିକ ଠାକ।
ଆଉ ପୁରୀ ତମ ଘର ନିମାପଡା ନା? ସରି ନିମା ପଡା କହୁଚି, ଯଉ କଣ ଶୁଆଣ୍ଡା ହଁ। ତ? ତ ସେଇଠି କଣ ଅଛି ଗୋପବନ୍ଧୁଙ୍କର ଟିକେ ମତେ କହିପାରିବ?
ଆକ୍ ଚୁଲି ସେଠି ଗୋପବନ୍ଧୁଙ୍କର ଯଉ ଘର ଥିଲା, ସେ ସେ କାଳର ଘରଟାକୁ ସେମାନେ ରିଷ୍ଟୋର କରିକି ରଖିଚନ୍ତି। ସେଠି ତାଙ୍କର ସବୁ ମାନେ ସେ ଲିଟ୍ରେଲି ଯାହା ୟୁଜ କରୁଥିଲେ ଯଉ ବେଡ ଖଟଠୁ ନେଇକି ଯଉ ସବୁ ଆମେ ବିରିଗାଡୁ ଦେନ୍ ଯୋଉ ରେ ଆମେ କଣ ସୂତା ବନାଉ କଣ ସବୁ ସେଗୁଡା ସବୁ ପ୍ରିଜର୍ଭ ହେଇକି ଅଛି। ତାପରେ ତାଙ୍କର ଗୋଟେ ବଡ ପାର୍କ ଟାଇପ କରିକି ଗୋଟେ ମ୍ୟୁଜିୟମ ଟେ କରିଛନ୍ତି। ମାନେ ୱାକ୍ସ ଷ୍ଟାଚୁ କରିକି ତାଙ୍କର ପୁରା ରିଆଲ ଲାଗିବ ତାଙ୍କର ସେଟା ସବୁ। ମାନେ ସେ ଜେଲରେ ଥିଲାବେେଳେ ଆଉ ଯୋଉ ୱା ଉଣେଶ ଅନେଶତ ମାନେ ଯୋଉ କୋଉ ଗୋଟେ ବାତ୍ୟା ହେଇଥିଲା ସେଇ ଟାଇମ ର ବି ସବୁ ସବୁ ଅଛି
ହଁ ଉଣେଇଶହ ଅନେଶ୍ୱତ ମସିହା ଯେଉ ବାତ୍ୟା ହେଇଥିଲା ତାପରେ ବି ଆଉଥରେ ଗୋଟେ ବାତ ବାତ୍ୟା ହେଇଥିଲା
ହଁ ଆମ କେତେ ଫନି କେତେ କଣ ହେଲାଣି ଆଉ
ହଁ
ପୁରୀରେ ତ ଖାଲି ବାତ୍ୟା
ପୁରୀଇ ବା ସମୁଦ୍ର କୂଳରେ ତ ସେଥିପାଇଁ ପୁରୀରେ ବାତ୍ୟା ଆଉ ଯାହା ହଉ ତମେ କ ଭାଗ୍ୟ କରିଛ ପୁରୀରେ ରହିଛ ଆଉ
ହଉଦନ୍ନ ଆମ ଜନ୍ମରେ ଭଲ କର୍ମ କରିଥିଲୁ ଏଇତ ଏଠି ଜନ୍ମ ପାଇଛୁ
ପୁରୀରେ ଘରଉ କି ଭାଗ୍ୟ ପୂଜଅ ଝିଅ ବରେ
ହଁ ବା ପୁରୁଜ ବାହା ହେଇଗଲେ ବି ବହୁତ ଭଲ ହୁଅନ୍ତା
ଆଉ ରେଡି ତାହଲେ ଠିକ କରିଦଉନ ଗୋଟେ ପୁରୀଆଡେ
ହଁ ଠିକ ଆମେ କେମିତି କରିବୁ ତମେ ସନାମକୁ କରିକି ଦବା
ଓହୋ ଆମେ କରିକି ଦବୁ ତମକୁ ଗୁ
ଆମ ମୁଁ କେମିତି ପୁରୀରେ ପାଇବେି ତମେ କଣ ମୁଁ ତ ଭୁବନେଶଵରରେ ରହିଲି ଆମେ ତମେ ଏ ଖ ଦେବ ପ ବୁଲା ବୁଲିବାକୁ ଗଲାବେେଳେ ଖୋଜି ଗୋଟେ ଆଣିକି ଆସିବ
ହଉ ତମେ ଆମ ଖୁ ପୁରୀ ଡାକ ଆମେ ସେଇଠି ଗଲେ ତମ ପାଇଁ ଖୋଜିଦବୁ
ଯାହାର ଡାକର ଥିବ ସେଆ
ସେଇ କଥା ବା ଜଗ ମତେ ଡା କୁନି କଣ
ଦ ନାକୁ ନାହାନ୍ତି ତମକୁଣ
ନୱ
ଟିକେ ଭଲସେ ଟିକେ ଡାକ ତମକୁ ଡାକିବେ
ହ ବା କହୁଛି ମୁଁ ଦଶ ବର୍ଷ ହେଲାଣି ପୁରୀ ଯାଇନି
ହଁ ସତରେ
ସତରବେ ଏବେ ଯୋଉ ତମ ବର୍ଥଡେ ବେଳକୁ ଯ ଫାଇନାଲ୍ କରିଥିଲେ ଯିବା ବୋଲି ହୁ ହାବିଲଲି କେତ ଏତେ ଆଶାର କରିଦିଲେ ଯିବା ପୁର
ଆରେ ଏଇ ଏଇ ଏବେ ଏକ୍ଜାମ ଏକ୍ଜାମ ପରେର ପକ୍କା ଯେ
ହଉଦଲୁ ଯିବା ଆଉ
ଯାଉନ ଯାଉ ମୁଁ ଜାଣିନି ବଟ ଆମେ ମୁଁ ଫେମିନା ତ୍ରିଶା ଆଉ ତମେ ତ ଯିବ ହେଲା ଆଉ ଯିଏ ଯିବେ ଯିବେ ଏବେ ହେଲା ଆମେ ତ ଯିବା ଯେମିତି ହେ କି କଉ
ମୋର ଭାରି ଇଚ୍ଛା ଅଛି ପୁରୀ ଯିବା ପାଇଁ
ହଁ ବା ମୁଁ ଏଥରକ ଘର ଯାଇଥିଲି ହେଲା ପୁରୀ ଆଉ ଯାଇପାରିଲିନି ଯୋଉ ଭିଡ ବଗେରା ହଉଛି ଆଉ ମୋ ମୋ ଘରେ ମୋ ବାପା ମମି ମୋ ଭାଇ ସବୁ ଯାଇକି ଦର୍ଶନ କରିକି ଆସିଲେ ମୁଁ ଆଉ ଯାଇପାରିଲିନି ଆଉ
ହ ଏଇ ଯୋଉ ବର୍ଷରେ କିଏ ଚିହ୍ନ ଥିଲା ବା ବର୍ଷ ସୁୁ ଯାଇ
ହଁ ହଁ ଆରେ ହଁ ହଁ ବର୍ଷୁ ବି ଯିବ ବର୍ଷ ର ବି ଫିକ୍ସ ସେ ଚିହ୍ନା ଯେ ଆରେ ସେି ଆଜିକାଲି ଚିହ୍ନାନଉ କିଛି ନହିଁ ସେଇ ଲାଇନ ଟା ହିଁ ସେ ତମର କାଟିବେ ଯେ ଯଦି ସେ ଲୋକମାନେ ସମସ୍ତେ ଦେଖିଦେଲେ ତମକୁ ଆଗ ଭିତରେ ପସେଇ ଦେେଲେ ସେମାନେ ପୁଣି ସେଠି ଇଏ କରିବେ ନା ନାଇ ଗଣ୍ଡଗୋଳ କରିବେ ନା ନାଇଁ ସେଇଆବା
ମାନେ ମୋର ଜଣେ ଚିହ୍ନା ଅଛନ୍ତି ତ ସେ ଚାକିରି କରୁଛନ୍ତି ଅଲଗା ଜାଗାରେ ତ ତାଙ୍କର ପାସ୍ ଫସ୍ ସବୁ ଅଛି କି ସେ କହିଲେ କି ତମେ ଯଦି ଆସିବ ମୁଁ ଦକ୍ଷିଣ ଦଵାର ପଟେ ନେଇକି ତମକୁ ଦର୍ଶନ କରଇ ଦେେବି
ଆଛା ଆଚ୍ଛା ତମର ବି ିନ ଆସନ୍ତା ହେଲା ଆଉ
ହୁଁ
ଆଛା ପାସ୍ ଫାସ୍ ଥାଏ ଥାଏ ଲୋକଙ୍କ ପାଖେ ଚାାଲ ନା
ହଁ ନା ସେ ସେବା କରନ୍ତି ନା ଜଗନ୍ନାଥଙ୍କର ତ ତାଙ୍କ ପାସ୍ ଟା ମିଳିଛି
ଓହୋ ସେବା ତ ନା
ହଁ
କୋଉ ଦଇତାାରୀ ସେ ଭ ତ
ଁ ଏତେ ଭଲ ସେେ ଜାଣିନି ବଟ ସେବାରେ ଅଛନ୍ତି
ଓହୋ ବୁଝି ବୁଝ ଆଜିିକାଲି ଆଜିିକାଲି ସେମାନଙ୍କର ରିଲ ଗୁଡିକ ଭାଇରାଲ ହଉନି ଯୋଉ ଯୋଉ ଜଗନ୍ନାଥ ଲକ୍ଷ୍ମୀଙ୍କ ଭଳିଆ ବାହା ହଉଛନ୍ତି ସେମାନେ ସବୁ ଦୈତାରୀ ପଣ୍ଡା ଭଡ
ହଁ ଆ ତାଙ୍କର ବ୍ରାହ୍ମଣ ନୁହଁ ତାଙ୍କର କଣ କହିଲ
ଖଣ୍ଟାତା
ହଁ
କରଣଙ୍କ ଖଣ୍ଡା ହାତରୁକୁ କମ୍ କି
ହୁଁ ଆଉ ଆଜି କହେ କଣ ଆରେଞ୍ଜ କରିକି ଖାଇଥିଲ
ଆଜି ଆରେ ଆଜି ମୋ ଘରେ ଜଣଙ୍କ ଡେଥ ହେଇଗଲା ହେଲା ମୁଁ ତ ଭାତ ଖାଇନି ସେଇ ଗୋଟେ ମାନେ ଜଣେ ଗୋଟେ ଝିଅଡା ଆଜି ଆସଥିଲାା ହଷ୍ଟେଲକୁୁ ପିଠା ଆଣିଥିଲା ସେଇଆ ଖାଇଥିଲି ଆଉ ଏଇନେ ରାତିରେ ଯିବୁ ସେ ମଟର ଘୁଗୁନି ମଟର ଆଣିବାକୁ ଆଉ
ଆଉ କେମିନା କଣ କରୁଛି ହ
ସେି କାଣ୍ଡରୁ ଟା କଣ କରିବ ବାର ବୁଲ ଭଳିଆ ଚାରିଆଡେ ବୁଲି ହଉଛି ଫୋନ ତ କଣ କଥା ହେଇଛି କଣ କାହିଁ କଣ କଥା ହବ ସମସ୍ତଙ୍କ ସାଙ୍ଗେ ଜଣ ହଁ ହଙ୍କ ସାଙ୍ଗେ ଆଉ ଆରେ ପୁଣି ତା କଣ ଦି ାଟେ ଆସିଲା ତାପରେ କେତେ କଣ ଆସିବ ଦେଖଉଛି
ହଁ ହଁ ଆରେ ତମେ ସଗୁୁର ଉଠା ନେଇଥିଲେ ବା
ଆ୍ଛା ସରି ସରି ସ ଆ୍ା ଏମାନେ ହ ଆମ ଭୟସ କୁ ସବୁ ଶୁଣନ୍ତି
ହଁ ଏଇଟା ରେ ଏଇଟା ଟ୍ରାନ୍ସକ୍ରିପସନ ଆସିବ ଆମେ ଯାହା କଥା ହଉଛୁ ହ୍ୟାଲୋ ହଲୋ ହଲୋ ହଲୋ ଆରେ ହଲ ଆମେ ଯାହା କଥା ହଉଛଟା ଆସିବ ଆ ମାନେ ଏଇଟାକୁ ଆମେ କଣ କଥା ହେଉଛି ଆମେ ସେଇଟାକ ସବୁ କଣ କଣ କହିଥିବା ସେଟା ସବୁ ଟ୍ରାନ୍ସକ୍ରିପସନ କରିବା ଓଡ଼ିଆରେ ଲେଖିବା
ଆମେ ଲେଖିବା
ଆମେ ଲେଖିବା ଆମ ଭୟସ ଟା ଆଉ କାହା ପାଖକୁ ଯାଇଥିବ ସିଏ ଲେଖିବ କାହା ଭୟସ ଟା ଆମ ପାଖକୁ ଆସିଥିବ ଆମେ ସେଇଟା ଲେଖିବା
ଭାଇ ଲେଖିବା
ହଁ ତମେେ ଲେଖିବ ଲେଖିବ ସେମିତିରେ ହଁ ମୋର ସରିଲଣି ସେଟାକ ମୋର ଲେଖା ସହୋଇିଲଣି ମୁଁ ପାଖାପାଖି ଏଗାର ବାରଶ ଲେଖି ସାରିଲଣି ଏବେ ପରୀକ୍ଷା ପାଇଁ ବନ୍ଦ କରିଦେଇଛ ଲେଖୁନି
ଭାଇ ଏଗାରଶହ ବାରଶହ
ହଁ ମତେ ଏତେ ସାରିସିଲିଣି ଆଉ ଅଛି ନା ଆଗରୁ ସୁ ସେଥିପାଇଁ ଆଉ
ଓ ହୋ ବହୁତ ଆଗରୁ ତାହଲେ ତମାନେ
ହଉଦାଗରୁ ନାଇମା ଆରାମସ ଏଇ ମାସଛ ହବ
ଓହୋ ତାହେଲେ ଆମକୁ ବି ସେଇଗୁଡାକୁ ମିଳିବ କ ନା ହୁଁ
ଅପେକ୍ଷା କର ଆ ଆଗ ଆଉ ଘରେ
ମୁଁ ଯାଉଛି ପୁରୀ ମଟର ଆଣିବା ପାଇଁ ଖାଇବନ୍ତୁ ହଉ ହଁ
ହଉ ଘାଉ ସୁ ଭଲ ଅଛନ୍ତି
ହଁ ଘରେ ମର ଭଲ ଅଛନ୍ତି ତମ ଘର ସବୁ ଭଲ ତ ହ୍ୟାଲୋ
ହଁ ଆମ ଘରେ ସବୁ ହଁ ଆମ ଘରେ ସବୁ ଭଲ
କଣି ହଉ ହଁ କୁହ କୁହ
ମୁଁ କଣ କହୁଥିଲି କହିଲ ହ୍ୟାଲୋ ହଲ ମୁଁ ଶୁଭୁଛି କି ହଁ ହଁ ଆମ ଘରେ ସବୁ ଭଲ ଅଛନ୍ତି ଆମ ଘରେ ସବୁ ଭଲସେ ଅଛନ୍ତି
ହଁ ଆମର ବି ସବୁ ସେମତି ଚାଲିଛି ଆଉ ହୁଁ
କୁଆଡେ ବୁଲାବୁଲି କରିବାକୁ ଯିବା ଆଉ
ହଁ ମୁଁ ବୁଲିବା ପୁରରା ଉଁ ମାତାଳ ଭଳିଆ ବୁଲିବା ହେଲା
ହଁ
ବ
ଆଉ ଖରରେ ବୁଲି ବୁଲି କଳା ପଡି ଯାଇଥିବା
ହଁ ଦେଖା ଲେଖି କିଛି ନାହିଁ ତାହଲେ ଆମେ ଏନେ ଟିକେ ବା ବାହାରକୁ ଯାଉଛୁ କଣ ଟିକେ ମଟର ତରକାରୀ ଆଣ ଖାଇବୁ
ଖାଇବ ତାପରେ ପାଠ ପଢିବ ଆଉ
ହଁ କୋଉଠିିକିଏ ପାଠ ପଢୁଛି ଏଇ ଫୋନରେନା କପି ଉିଲ ମାନେ
ଆ ରେଡି ଯାହା ଗୋଟେ ଭଲ କଣ କହିଲ ଭୟସା କଟିଗଲା
ତମେ ୟା ପରେରେ ମ ଫୋନ କଠି ହ୍ୟାଲୋ
ହଁ ହଁ ହଁ ହଁ କରିବି ହଁ ହ୍ୟାଲୋ ଶୁଭୁଛି କି
ହ୍ୟାଲୋ ଶୁଭୁଜ୍ରୀ ଟ ହଉ ହଉ ହଉ କଲ ଟା କାଟିଦିଅ କଲ କାଟିଦିଅ ଦଶ ମିନିଟ ହେଇଗଲା ହଉ କଥା ହେଇକି ହଁ କଥା ହେଇକି ହଁ କାଟିଦିଅ
ପ୍ର ଭାଇ